ଆଜ୍ଞା ନମସ୍କାର।
ହଁ ନମସ୍କାର ଆଜ୍ଞା କୁହନ୍ତୁ।
ଆଜ୍ଞା ଆପଣ କଣ କହୁଥିଲେ କୁହନ୍ତୁ।
କ। ହଁ ଆମେ ବର୍ତ୍ତମାନ ଖାଇକି ଆସିକି ବସୁଚୁ।
ଆପଣ ଏବେ ଖାଉଛନ୍ତି।
ନାଇଁ ମୁଁ ବାହାରେ ଖାଇକି ଆସିଥିଲି ତ ଏବେ ଘରକୁ ଆସିଲି।
ଓହୋ ଆପଣ ବାହାରକୁ କଣ ପାଇଁ ଯାଇଥିଲେ।
ଅଵ୍ୟସିଲ ବୁଲାବୁଲି କରିବାକୁ ବାତ୍ରାମି ଟିକେ କରିବାକୁ ଯାଉଥିଲୁ।
ଆପଣଙ୍କ ଘରେ କିଛି କହୁନାହାନ୍ତି।
ନା ଆମ ଘରେ ଫ୍ରି ହ୍ୟାଣ୍ଡ କରିଦେଇଛନ୍ତି ଟୋଟାଲ।
ମାନେ
ମାନେ ସେମତି କିଛି କୁହନ୍ତି ନି ହଁ।
ଆପଣ ସେଠି ଓଡିଆ ଜାଣିନାହାନ୍ତି ନା କଣ?
ହଁ ସେଇ ମାନେ ଆଉ କଣ ଆଜି ତମ କଥା କୁହ ତମେ କଣ କହୁଥିଲ।
। ମୁଁ ଏଟା କମ୍ପ୍ୟୁଟର ଶିଖିବାକୁ ଯାଉଛି ଯୋଉ ତାଙ୍କର ନୋଟ ଲେଖୁଥିଲି।
ଆଛା ଆଜି ସିନେମା ଦେଖିବାକୁ ଗଲ ଚଳଚିତ୍ର।
ଆଜ୍ଞା ଆଜ୍ଞା।
ଚଳଚିତ୍ର ବାଲା ନା ନାଇ ଚଳଚିତ୍ରରେ ହିଁ ଶୋଇପଡ଼ିଲ ବୋଲି।
ନାହିଁ ଶୋଇନି ମୁଁ ଦେଖିଲି ପୁରା ମୁଁ ପ୍ରଥମରୁ ଶେଷ ଯାଏଁ ପୁରା ଧ୍ୟାନରେ ଦେଖୁଥିଲି ଯେହେତୁ ପଇସାଟା ଦେଇ ସେତ ମତେ ଦେଖିବାକୁ ତ ପଡିବ ମୁଁ ପୁରା ଧ୍ୟାନରେ ଦେଖୁଥିଲି ଯେଉଁ ମାନେ ବି ଏ ଯୋଉ ମୋ ସାଙ୍ଗ ଗୁଡା ଖାଲି ହେଁ ହେଁ ହଉଥିଲେ ତାଙ୍କର ଟିକେ କଁ କରିବି। ଟିକେ ରହୁଚି।
ଆଛା ବହୁତ ବଢ଼ିଆ, ଆଉ କଣ? ହଁ ମୁଁ କହିଲି କି ମୁଁ ତମକୁ ସର୍ଭେରେ କାଲି ନେଇ ପାରିଥାନ୍ତି କିନ୍ତୁ ଅଲରେଡି ମତେ ଲାଗିଲା ଯେ ତମେ ସତରେ ହେଇଯାନ୍ତ ମୋ ସହିତ ସର୍ବେ ରେ?
ଆଜ୍ଞା।
ସେମାନେ କିଛି ପ୍ରୋବ୍ଲେମ୍ ହେଇନଥାନ୍ତା ଯାଇଥିଲେ।
କଣ ଅସୁବିଧା ହେଇଥାନ୍ତା କାଲି ତ ମୁଁ ଫ୍ରି ବି ଥିଲି।
ଏମା। ନାଇଁ ମାନେ କାଳେ ମୁଁ ଘରେ ଛାଡ଼ିବିନି ଇଏ ସେମିତି ପ୍ରବଳ
କେତେବେଳେ ସମୟ ଥିଲା କି ମାନେ ଦଶଟା ରୁ ଗୋଟେ ତ କ୍ଲାସ ରହୁଛି ଯେହେତୁ ତାପରେ ମୁଁ ଯାଇ ପାରିଥାନ୍ତି ତା ପୁର୍ବୁ ରୁ ହଁ।
ଏଗାରଟାରେ ଥିଲା।
ଆଜ୍ଞା ସେତେବେଳେ ମୋର କ୍ଲାସ ରହୁଛି ମୁଁ କ୍ଲାସ ଏପର୍ଯ୍ୟନ୍ତ ଗୋଟେ ବି ଛୁଟି କରିନାହିଁ, ଆପଣ ମାନେ ମୋର ଶହେ ପ୍ରତିଶତ ଆ ଉପସ୍ଥାନ ଥିବ।
ନାଇଁ ମତେ କା ମତେ ଏବେ ଯୋଉ ଗୋଟା ଯୋଉ ସର୍ଭେ ହଉଛି ସେଥିରେ ଗୋଟେ ପାର୍ଟନ ଦରକାର ହଉଚି। ଫିମେଲ ପାର୍ଟନର।
ମାନେ ସେଠି କେବଳ ଗୋଟେ ମେଲ ଗୋଟେ ଫିମେଲ ଆଲାଓ କରା ହୁଏ। ତହଁ ଫା ଷ୍ଟି ତ ମୁଁ ହଁ।
ଆପଣ ଝିଅ ଠିକ କାହାକୁ ନୋଉଛନ୍ତି।
ସିଏ ଗୋଟେ ମିତ୍ର ଗୋଟେ ସାଙ୍ଗ ଗୋଟେ।
ହଁ ବିଦ୍ୟାଳୟର।
ନାଇ ମାନେ ତା ବିଦ୍ୟାଳୟର ମୁ ମୁଁ ଏତେ ଜିନିଷ ଜାନି ମାନେ ବିଦ୍ୟାଳୟରୁ ତ ନୁହଁ। ସାଙ୍ଗ ଗୋଟେ।
ସାଙ୍ଗ କେମିତି ହେଲା ଆପଣଙ୍କର?
ସାଙ୍ଗ କେମିତି ହେଲେ ଆପଣଙ୍କ ସାଙ୍ଗ ହେଇପାରୁଛନ୍ତି ଆମର ସାଙ୍ଗ ହେଇପାରିବେନି।
ଆମର ତ ବିଦ୍ୟାଳୟରେ ହିଁ ସାଙ୍ଗ ହୁଅନ୍ତି ନା ସହପାଠୀ ଯେହେତୁ ଆପଣଙ୍କର କୋଉଠି କୋଉଠି ସାଙ୍ଗ ହେଇଯାଉଛନ୍ତି? ଆପଣ ତ ବିଦ୍ୟାଳୟରେ ଶ୍ରେଣୀ କରି କରୁନାହାନ୍ତି ତ ଆପଣଙ୍କର ସାଙ୍ଗ ଆସୁଛନ୍ତି କୋଉଠୁ?
ସେମିତି କିଛି ମାନେ କରେନି ଯେ କେବଳ ଆମ ଡିପାର୍ଟମେଣ୍ଟରେ ହିଁ ଝିଅ ପିଲା ଥିବେ। ଅନ୍ୟ ଡିପାର୍ଟମେଣ୍ଟରେ ବି ତ ଥିବେ।
ଆପଣ ଅନ୍ୟ ବିଭାଗ ପିଲାଙ୍କ ସହିତ ମିଶିଲେଣି।
ନାଇଁ ମିଶିବାଟି କଣ ଅଛି ମାନେ ସେମତି ଫ୍ରେସସ ବଗେରା କରେ। ପୂର୍ବ ଥର ମୁଁ ତମକୁ କହୁଥିଲି ଯେ ଆମର ଗୋଟେ ଥିଲା ଫ୍ରେସର୍ସ ସେଇଟା ମୁଁ ନେଇଥିଲି ଦାୟିତ୍ୱ। ଜୁଲୋଜି ଆଉ କେମିଷ୍ଟ୍ରିର ହଁ ତ। ଏମିତି ନେଇଁ କିନ୍ତୁ ସେମତି କିଛିବି ହେଲା ମଦ। ମଲାଇଲା ତୁ ମନା କରିବୁ ବୋଲି ଠିକ ଅଛି ନେଷ୍ଟ ଟାଇମ ଯଦି ହେଇପାରିବ ଠିକ ଅଛି ମୁଁ କହିବି ଯଦି ଯାଇପାରିବତ ଭଲ କଥା ନହେନେ
ପ୍ରଭୁହିଁ ନେଇଯାଆନ୍ତୁ ସବୁବେଳେ।
ନାଇଁ ନାଇଁ ନାଇଁ ସେମିତି ଯିମୁଁ ଖାଲି। ତାକୁ ପର୍ଟିକୁଲାର ନେଇକିଯାଏ ପୂର୍ବ ସର୍ଭର ନା ପୂର୍ବ କେବି ମୁଁ।
ସାର ମୁଁ କହିଲିନା ଆପଣ ତାଙ୍କୁହିଁ ନେଇଯାନ୍ତୁ ଯେହେତୁ ଆପଣଙ୍କୁ ଆପଣ ତାଙ୍କୁ ପଚାରିବା ଆଗ ଜରୁରୀ ଭାବିଲେତ ଆପଣ ତାଙ୍କୁହିଁ ନେଇଯାଆନ୍ତୁ।
ନାଇଁ ମାନେ ସିଏ ଅଲରେଡି ଆଗରୁ ସିଏ ଅଲେ ଏ ଆଗରୁ ଥରେ ଦିଇଥର ମୋ ସହ ଯାଇଚିତ ସେ ଜାଣିଛି କେମିତି ପ୍ରୋସେସତ
ଓହୋ ତ ଆପଣ ଆହୋ ଥରେ ଦିଥର ଯାଇଛନ୍ତିକି ଏଇଟା ତୃତୀୟ ଥରତ ଆ ଆଗକୁବି ତାଙ୍କୁହିଁ ନିଅ। କାହିଁକିନା ତାଙ୍କ ସହିତ ଆପଣ ସେଇଟା ମାନେ ବ ବନେଇକି ରଖ। କି ଆପଣ ମାନେ ତାଙ୍କୁ ନିଅନ୍ତୁ। କିଛି ଅସୁବିଧା ନାହିଁ ନାଇଁ ନାଇଁ ନାଇଁ ଆପଣ? ତ ତାକୁ ତିନି ଥର ନେଇ ସାରିଲେଣି ଚତୁର୍ଥ ଥର ନେବେ।
ମୁଁ ନେଇକିବି ଯାଏନି ସିଏ ଆସିକି ପହଞ୍ଚନ୍ତୁ ସେଠି। ମୁଁ ନେଇକି ଯାଏନି ଆରେ ଏତେ ଏତେ କଥ ମୁଁ କେମିତି ମୁଁ ଏତେ କଥା କେମତି ଜାଣିଲି ମୁଁ ଜାଣିବିନି ନି ମୁଁ ନିଜ ମୁ ଟାଇଟେଲରୁ ଜାଣିପାରିନି ସେ କୋଉ ଘର କାହା ଘର
ଓହୋ ଯୋଉ ଘରେ ହେଲେ ତାହେଲେ ଚଳିବ ଆହୋଉ ହୋଉ।
ଆରେ ମୁଁ ଇଏକି ପିଲା ମୁଣ୍ଡ ବାଡେଇଦେବି ମୁଁ। ନାଇଁ ମାନେ ଏମିତି କିଛି କଥା ନୁହଁ ମୁଁ ସେମିତି ତୁ ଯାଇପାରିବୁ ମୋ ସେମିତି କିଛି ଅସୁବିଧା ନାହିଁ ମାନେ ବାକି ରହିଲା ତୋ ତୋର ମାନେ ସେଇଟା ଆଜି ଆମର ହେଇ ହେବାର ଥିଲା ମୋର ଆଜି ସେଟା ସର୍ଭେ ଥିଲା ମୁଁ ଆଜି ଯୋ ଯେହେତୁ ଜଏନ କରିପାରିଲିନିତ କାଲି ଯିବାକୁ ପଡିଲା। ତ ମୁଁ ଯଦି କହିଥାନ୍ତି ମୁଁ ଜାଣିଥିଲି ଆଜି ତୋର ଚଳଚିତ୍ର ଯିବାର ଥିଲା ଏମିତି ମାନେ ତୁ ତ ସେମିତିରେ ବିଜି ରହୁଛୁ ସେମିତିରେ ବହୁତ କାମରେତ ମୁଁ ମାବିଲ ଜୟନ୍ତି। ଠିକ ଅଛି ଯଦି ନେଷ୍ଟ ଟାଇମ ମୁଁ ତତେ ଅଫର କରିଚି ଯଦି ଠିକ ଲାଗିଲା ନାଇଁ ସେଥିରେ ବହୁତ କମ ସମୟ ଥାଏନା ଦିନେ ଦି ଦିନ ପୂର୍ବରୁ ଜଣାପଡେ ଟାଇମ ପ୍ଲେସଟା। ତ ବେଶୀ ସମୟ ନଥାଏ ଆଉ ତୁତ ସେମିତିରେ ଗୋଟେ ଗୋଟେ ରିପ୍ଲାଏ ଦେବାରେ ଦି ତିନି ଦିନ ନେଇଯିବୁ।
ତ ସେଇଟା ହଉଚି ଅସୁବିଧା।
ଆପଣଙ୍କର ହୁଁମ ଗାର୍ଡ। ଯାଅ ଦବାକୁ ମୁଁ କଣ ରିପ୍ଲାଏ ଦେବି ହଁମର? କହୁନାହାନ୍ତି।
ହଁ ନାଇଁ ମୁଁ ବୁଝିଲି ଠିକ ଅଛି। ମାନେ ସେମିତି କିଛିନାହିଁ ହଁ ରିପ୍ଲାଏ ଦେବା କଥା ନୁହଁ।
ନାଇଁ ଆପଣ ଆପଣତ ଆପଣଙ୍କରତ ମହିଳା ମିତ୍ର ଅଛି ଆପଣ? ଆପଣ ନାଇଁ ଆପଣଙ୍କର ତ ମହିଳା ମିତ୍ର ଅଛି ଆପଣ ତାଙ୍କୁ ନେଇକି ଯିବେ କି କଥା।
ତୁ ଯାହା ଭାବୁଛୁ ସେମିତି କିଛି ନୁହଁ। ମୁଁ ଏପର୍ଯ୍ୟନ୍ତ ପନ୍ଦର କୋଡିଏଟା ସର୍ଭେ କରିଛି ସେଥିରେ କେବଳ ମୁଁ ସେ ଗୋଟେ ମହିଳା ମିତ୍ରଙ୍କୁ ନେଇକି ଯାଇନି ମୋର। ମୁଁ ଅନ୍ୟ ସାଙ୍ଗ ମାନଙ୍କ ସହ ବି ଯାଏ ପଟିକୁଲାର ସେଇ ଗୋଟେ ଜଣଙ୍କ ସହ। ନୁହଁ ନାଇଁ ନାଇଁ ପୁରୁଷ ମିତ୍ର। ପୁରୁଷ ମିତ୍ର ପୁରୁଷ
ଏବେ ମୁଁ ଭାବିଲି ଗୋଟାଏ ମହିଳା ମିତ୍ରଙ୍କ ସହିତ ଚାଲିଛି କାମ କିନ୍ତୁ ନାହିଁ ବହୁତ ସାରା ଅଛନ୍ତି ତ
ନାହିଁ ନାଇ ନାଇଁ ନାଇଁ ଉଁ ‌ବୁଝିପାରୁନ କଥା ‌ନାହିଁ ମୁଁ ସେମିତି ବହୁତ ସାରଙ୍କ ନୁହଁ। ଜଣେ ଦି ଜଣ କେବଳ ଏ ଇ ଯ ଏଇ କାମ ଜଣା ଅଛି ବାସ ଆଉ କିଛି ନୁହଁ।
ମୁଁ ଅନ୍ୟ କାହା ଉପରେ ଟ୍ରସ୍ କରେନି ମତେ ଜଣ ନଥାଏ ସେମାନେ କରିପାରିବେ ନ କରିପାରିବେ।
ଓହୋ ମାନେ ସେଇ ମହିଳା ମିତ୍ରଙ୍କ ଉପରେ ଆପଣଙ୍କର ଅଧିକ ବି ବିଶ୍ୱାସ ଅଛି ମୋ ଠାରୁ ଅଧିକ ହଁ ଠିକ ଅଛି ଆପଣ ନାଇଁ ନାଇଁ ନାଇଁ
ତତେ କେତେବେଳେ କହିଲି ତୋ ଉପରେ ମୋର ଭରସା ନାଇଁ ମାନେ ସିଏ ମୋ ସହ କରିଛି ସେ କାମ ଜାଣିଛି ତ ସେଇ ଯୋ
ଆଉ ସେ ସେ ଯେବେ ବି କରିଛନ୍ତି ସେବେ ଓ ନାଇଁ ଯେବେବି କରିଥିବେ ସେଟା ପ୍ରଥମ ଥର ହିଁ ଥିବ ନା ତାଙ୍କର। ପ୍ରଥମରୁ ଥୋଡି ଜନ୍ମ ହଉ ହଉ ସେ ଶିଖି ଯାଇଥିଲେ ସେ କାମଟି।
ନାଇଁ ମାନେ ମୁଁ ତ ପ୍ରଥମ ଥର ତ ତାକୁ ଟ୍ରଷ୍ଟ କରିନି ମୁଁ ତାର ଦି ତିନି ଥର କଲା ପରେ ହିଁ ଟ୍ରସ୍ କରିଛି।
ଆପଣଙ୍କୁ ଖାଲି ବାହାନା ଦରକାର କିଛି ଗୋଟେ କହିବା ପାଇଁ କିଛି ଗୋଟେ କହିକି ଯେମିତି କଥାଟିକୁ ଭୁଲେଇବେ। ଆଉ କିଛି ନାହିଁ।
ନାଇଁ ଆଜ୍ଞା ଆପଣଙ୍କୁ ଭୁଲ ବୁଝୁଛ ନ୍ତି ବଟ୍ ସେମିତି କିଛି ବି ନୁହଁ ଆପଣ ଯୋଉ ଇନଟେନ୍ସନ ଭାବୁଛନ୍ତି ସେମତି କିଛି ବି ନୁହଁ। ବାସ୍ କାମ ମ୍ୟାଟର ରେ ବାସ୍। କାମ ମ୍ୟାଟର ସଲ୍ଭ।
ଠିକ ଅଛି।
ଆରେ ନାଇଁ ସେମିତି କିଛି ବି ନୁହଁ ବାସ୍ ଖାଲି ବାସ୍ ଗୋଟେ। ଛୋଟ ସଫ୍ଟ ଡ୍ରିଙ୍କ ର ହି ଖାଲି ସର୍ଭେ ଅଛି।
ଆପଣ ଯିବେ କି ମୋ ସହିତ?
କାଲି।
ନାଇଁ ନାଇଁ ସିୟାଡେ କହୁନି ମ।
ଆଉ।
ଆଉ କେବେ ଗୋଟେ ଚଳଚିତ୍ର ଦେଖିବା ପାଇଁ।
ମୁଁ କେବେ କେତେବେଳେ ମନା କରୁଛି ଆପଣ କେବେ ମତେ ଅଫର ରେ ଆପଣ ତ ନିଜେ ମୁଁ ଗୋଟେ ଥର କହିଲି ଯେ ଆସିକି ଦେଖନ୍ତି ଏଇ ଯୋଉ ଶନିବାର ନା ରବିବାର କହିଲେ ଯେ ଆସିକି ଦେଖାହବାକୁ ତାପରେ ପୁଣି କଣ ନା ତମର। ଆପଣଙ୍କ ଅଜା ଆଇ ନା କଣ ଆସିଗଲେ ଆଉ ଆଉ ଦେଖା ହେଲାନି।
ଏ ମୋର ଅଜା ଆଇ ନାହାନ୍ତି ଏଇ ଦୁନିଆରେ ଆପଣ ଜାଣି ପାରୁନାହାନ୍ତି।
ଆଛା ସେ ଜେଜେ ଜେଜେ ମା ସେ ଯାହାବି ପାଖାପାଖି ଲୋକ ସେ ଚଳିବ।
କାଲି ପଳେଇଲେ ଯିଏ କି ହଁ ମୁଁ କଣ କହୁଥିଲି ଆପଣଙ୍କୁ ହଁ ମାନେ ଆମେ। ଆଗକୁ ମାନେ କଲେ ହୁଅନ୍ତା କିନ୍ତୁ ମଙ୍ଗଳବାରେ। କଲେ ଭଲ ହୁଅନ୍ତା କାହିଁକି ନା ମଙ୍ଗଳବାର ଯେହେତୁ କମ୍ ପ୍ରାଇସ୍ ରହୁଛି।
ହଁ ମୋର କିଛି ପ୍ରୋବ୍ଲେମ୍ ନାହିଁ କମ୍ ପ୍ରାଇସ୍ ରଅଧିକ ପ୍ରାଇସ୍ ର ପଇସା ତ ଆପଣ ଦେଉଛନ୍ତି ମୋର କଣ ଅଛି।
ଆରେ!
ନାଇଁ ନାଇଁ ମୁଁ ଦେବି ମୁଁ ମୁଁ ଦେବି ମୁଁ ଦେବି ଟେନସନ୍ ନିଅନି ମୁଁ ଦେବି ତୁ ଡରିୁ ପୁରା ଥରେ। କାଲି ପୁଣି ଫେରେ କଲ୍ ବେ କ୍ୟାନସଲ୍ କରିଦେବୁ ନାଇଁ ନାଇଁ ମୋର କ୍ୟାନସଲ କରିବାର ନାହିଁ।
ଆରେ ଆରେ ନାଇଁ ନାଇଁ। କେତେ ବି କଞ୍ଜୁସ୍ ନୁହେଁ ମୁଁ ମୋର ପଳେଇ ଆସିବ ଆ ପଛରେ ପଇସାଟି। ପଇସା ଟା ଖାଲି ପଳେଇ ଆସୁ।
ଠିକ୍ ଅଛି ଠିକ୍ ଅଛି ଆଛା ହବ ଯିବା ମୋର ମୋର କିଛି ଅସୁବିଧା ନାହିଁ ଆପଣ ହିଁ ବିଜି ରହୁଛନ୍ତି ମୋ ସାଙ୍ଗରେ।
ହୁଁ।
ତୁ ମୁଁ
ହଁ।
ଆମେ ଯିବା କଲେଜ ରୁ ହିଁ ଆପଣଙ୍କୁ ଆସିବାକୁ ହେବ ମତେ ନବା ପାଇଁ।
ହଁ ମୁଁ ମୁଁ ବି ସେ ଖରା ବେଳ ଟାଇମରେ କୋହୁଛନ୍ତି ତ?
ଆଜ୍ଞା ଆଉ ଅନ୍ୟ ସମୟ ପାଖରେ ମୋ ପାଖରେ ସମୟ ନାହିଁ।
ହଁ ମୁଁ ମୁଁ ବି ସେଇ ମୁଁ ବି ସେଇ ଖରାବେଳ ଟାଇମ୍ ହିଁ କହୁଚି, ମୁଁ ବି ସେଇ କଲେଜରୁ ହିଁ ଆସିବି।
ଆଜ୍ଞା କିନ୍ତୁ ଗୋଟେ ପରେ ମୋର ଶ୍ରେଣୀ ସରିଲା ପରେ।
ହଁ ଠିକ ଅଛି।
ସବୁ କଣ୍ଡିସନ ତ ଆପଣଙ୍କ ରହିଲା ମୋର ଗୋଟେ କଣ୍ଡିସନ।
ଆଜ୍ଞା କୁହନ୍ତୁ।
ନାଇଁ ମୁଁ କଣ୍ଡିସନ କହିି ଦେଲେ ସରପ୍ରାଇଜ କଣ ଦେବି, ମୁଁ ସେଇଥି ପାଇଁ ସର୍ପ୍ରାଇଯ ଦେବି।
ମୁଁ କୋହୁଥିଲି ଆମେ ଏକା ହିଁ।
ଆଚ୍ଛା ଆପଣ
ଆଜ୍ଞା।
ଆପଣଙ୍କର କୌଣସି ମିତ୍ର ନୁହଁ କି ମୋର କୌଣସି ମିତ୍ର ନୁହଁ।
ଓକେ ଡନ୍।
ଆଜ୍ଞା କୁହନ୍ତୁ ମୁଁ ଟି ଟିକେ ଭଲ ଟିକେ ଭଲ କିଛି ବାହାରୁ କାହିଁକିନା ଏବେ କିଛି ଭଲ ନାହିଁ ମୁଁ ଟିକେ ଦେଖୁଚି। ଗୋଟେ ଅଛି ମୋ ନଜରରେ କଣ ଗୋଟେ ତାଙ୍କର ନାମ ରହିଥାନ୍ତୁ କହୁ
ହେଇଗଲାଣି। ସମୟ ହେଇଗଲେ ପରବର୍ତ୍ତୀ ର କଥା।
ବେଶୀ ହେଇଗଲାଣି ସବୁବେଳେ ବେଶୀ ହେଇଯାଉଚି ସମୟ ରଖନ୍ତୁ।
ଠିକ୍ ଅଛି।